ହ୍ୟାଲୋ।
ହ୍ୟାଲୋ ଜୟ ଶ୍ରୀରାମ ଜୟ ଶ୍ରୀରାମ ଜୟ ବ ବଜରଙ୍ଗ ବାଲି ଆଉ ଆପଣଙ୍କ ଖବର କଣ?
ଜୟ ଶ୍ରୀରାମ ହଁ ହଁ ମୁଁ ଭଲ ଅଛି। ମୋର ସ୍ତ୍ରୀ ଭଲ ଅଛି ସମସ୍ତେ ଭଲ ଅଛି। ହଁ ଆମେ ଏବେ ରିସେଣ୍ଟ ବା ବାହାରିଚୁ ଯିବୁ ବୋଲିକି ଏଇ ସାତ ଆଠ ଦିନ ଭିତ ଭିତେରେ ଏ ଯେଉଁ ସତ୍ୟ ସାଇ ଶିରିଡ଼ି ସାଇ ଆଉ ସୀତାଗୁମ୍ଫା ସନିସିିଙ୍ଗାପୁର ଆଉ ଏମିତି ମୁମ୍ବାଇ ଫଣ୍ଡଲାଗାର୍ଡ। ଏଁ ସିଦ୍ଧି ବିିନାୟକ ଏଗୁଡ଼ା ସବୁ ଯିବୁ ଆମେ ପ୍ଲାନ୍ କରିଚୁ। ଟ୍ରେନ୍ ରେ ଯିବୁ।
ଆଛା ଆଛା ଯାହା ହଉଁ ଆପଣଙ୍କୁ ଭଗବାନ ଡାକିଛନ୍ତି। ହେଲେ ମତେ ତ କେବେ ବି ଡା ଡାକୁ ନାହାନ୍ତି। ଆପଣ ଆଗରୁ କେବେ ଯାଇଛନ୍ତି। ସେଇ ଯୋଉଁ ସିରିଡି ହେରିକା କି ଆଉ କୋଉଁ କୋଉଁଠି ଆପଣ ଯାଇଛନ୍ତି। କେମିତି ଯାଇଥିଲେ?
ହଁ ସିରିଡ଼ି ଥରଟେ ଯାଇଥିଲୁ। ସେ ପନ୍ଦର କୋଡ଼ିଏ ବର୍ଷ ତଳେ ଯାଇଥିଲୁ। ତ ସେଠି ମାନେ ଏତେ ଭିଡ଼ ଯେ ପୁରୀ ଭଳିଆ ଭିଡ଼ ପୁରୀ ଭଳି ଭିଡ଼ ଯେ କିନ୍ତୁ ସବୁ ଲାଇନ୍ ସିଷ୍ଟମ ରାତି ତିନିଟା ଚାରଟାରୁ ଆମେ ଭିଡ଼ ଲାଇନ୍ ଦେଲୁ ଯାଇକି ସାତଟା ଖଣ୍ଡକୁ ଲାଇନ ପଡ଼ିଲା ତ ସେଠି ଲାଇନ୍ ପଡ଼ିଲା ଯେ ଅଧ ମିନିଟ୍ ବି ରହି ରଖେଇ ଦେଲେନି ହେଟି ସାଙ୍ଗେ ସାଙ୍ଗେ ଖାଲି ଦେଖିବା ଚାଲିବ ଦେଖିବା ଚାଲିବ ଏତେ ସାରା ଲୋକ ଯେ ବହୁତ ସାରା ଲୋକ। ତ ସେଠି ଗଲୁ ସେଠି ଭଲ ସବୁ ସିଷ୍ଟମ୍ ଭଲ ଲାଗିଲା ସେ ଜାଗା ପୁରା ସୁନାର ଦେଉଳ ତାଙ୍କର ଉପର ଚୋଳଟା ସୁନା ତାଙ୍କର ସବୁ ବସି ଥିବା ଜାଗା ଗୁଡ଼ା ସବୁ ସୁନା ସବୁ ଜାଗାରେ ସୁନା ତା ଲଗେଇ ଦେଇଚନ୍ତି ହୁ।
ଓହୋ ମାନେ ଆପଣ କହୁଛନ୍ତି କି ମାନେ ଦେଖନ୍ତୁ ଧର ପୁରୀ ପୁରୀର ଚାରିଟା ଦୁଆର ଅଛି ଯେ ଜଗନ୍ନାଥଙ୍କ ଘରେ ଚାରିଟା ଦୁଆର ଅଛି ନା ଚାରିଟା ଦୁଆର ପଟେ ହିଁ ଲୋକ ଯିବା ଆସିବା କରୁଛନ୍ତି। ହେଲେ ଶିରିଡ଼ିରେ ତ ଗୋ ଟି ହିଁ ଲାଇନ ରେ ପୁରା ଯିବା ଆସିବା କରୁଥିବ ନା ତାଙ୍କର ବି ସେମିତି ବିଭିନ୍ନ ପ୍ରକାର ଦ୍ୱାର ଅଛି ଯିବା ପାଇଁ?
ନା ନା ଦୁଆର କିଛି ନାହିଁ ସେ ଗୋଟେ ଦୁଆର ସେ ଗୋଟେ ପଟ ପଶିବେ ଗୋଟେ ପଟେ ବାହାରିବେ ସେ ହେଲେ ବି ତାଙ୍କର ସାଇନ ଶୁଙ୍ଖଳା ଭଲ ଅଛି। ଲୋକମାନେ ବି କିଛି ଲାଇନ ଭାଙ୍ଗୁନାହାନ୍ତି। ଆଉ ସେଠି ଆମେ ସିରିଡ଼ି ଦର୍ଶନ କଲୁ ତାପରେ ହେଠୁ ଆମେ ଗଲୁ ଶନିସିଙ୍ଗାପୁର। ଶନି ସିଙ୍ଗାପୁର ହେଟି ତାଙ୍କର ମାନେ ରା ରାଶି ତେଲରା ଠାକୁରଙ୍କ ଉପ ପ୍ରଭୁଙ୍କ ଉପରେ ଢାଳନ୍ତି। ସେଠି ଆମେ ଦର୍ଶନ କଲୁ। ସେଠି ଆଉରି ବଢ଼ିଆ କଣ କହିଲ ତାଙ୍କର କପଡ଼ା ଦେବେ। ତାଙ୍କ କପଡ଼ା ପିନ୍ଧିକି ମନ୍ଦିର ଭିତକୁ ଯିବୁ। ଆମ କପଡ଼ା ରହିବ। ସେଇଠି ବାହାରେ ଥୋଇ ଦେଇଥିବ। ଗୋଟେ ବି କେହି ଲୋକ ହାତ ମାରିବେନି ଏମ ଏଠି କଣ ଆମର କଉଠି ହେଲେ କଣ ଚୋରି ଫୋରି ହୁଏ। ସେଠି କେମିତି ଚୋରି ଫୋରି ନାଇଁ ସେଠି କାହା ଘରେ ବି ଏମିତି କବାଟ କବାଟ ବି ନଥାଏ। କୋଉଁ ଚୋର ହୁଅନ୍ତିନି କି କାହିଁକ ଶନଙ୍କ କୃପାରୁ ସମସ୍ତେ ଶାନ୍ତ ଭଲ ଏମିତି ସବୁ ଥାଏ। ତ ସେଠୁ ଆମେ ଦର୍ଶନ କଲୁ। ସେଠି ଗଲାବେଳେ ବାଟରେ ଗୋଟେ ଜାଗା ରହ ଉଚି ମାନେ ଔରଙ୍ଗବାଦ। ସେଠି ଗୋଟେ-ଏ-ଏ-ଏ-ଏ ଅଛି କଣ କହିଲେ-ଏ-ଏ-ଏ-ଏ ମାନେ ତାଜମହଲ ଭଳିଆ ପୁରା ଡୁ ପୁରା ଡୁପ୍ଲିକେଟ ତାଜମହଲ ଯେମିତି ତାଜମହଲ ଦିଲ୍ଲୀ ଆଗ୍ରା ଦେଖିବେ ସେମିତି ପୁରା-ଆ-ଆ-ଆ ଆଗ୍ରା ଦେଖିଲୁ ଆମ୍ ଫୋଟୋ ଉଠେଇଲୁ ବଢିଆ ଲାଗିଲା ସେ ଜାଗା ଟା। ପୁରା ଡିଟୋ ତାଜମହଲ ଭଳିଆ ହେଇଛି। ତ ସେଠି ଆସିଲେ ଆମେ ସୀତା କୁମ୍ପା ଦେଖିଲୁ-ଉ-ଉ।
ଆ ସୀତା ଗୁମ୍ଫା କୋଉଠି ସେଇ ପାଖରେ କି?
ହଁ ହଁ ସେଇ ମହାରାଷ୍ଟ୍ରରେ ସେଠି-ଇ-ଇ ସେଠୁ ଦେଖି ସାରିଲା ପରେ ଆମେ ସିଦ୍ଧି ବିିନାୟକ ମନ୍ଦିର ଗଲୁ। ତ-ଅ-ଅ-ଅ ସେଠି ତାପରେ ଯାଇକି-ଇ-ଇ-ଇ ଏମିତି ବହୁତ ସାରା ଜାଗା ଛୋଟ ଛୋଟ ଜାଗା ତାପରେ ତାପରେ ଦିଲ୍ଲୀ ସେଠୁ ଗଲୁ ଇଣ୍ଡିଆ ଗେଟ୍ ଦେଖିଲୁ। ଇଣ୍ଡିଆ ଗେଟ୍ ପରେ ଯେଉଁ ତାଜ୍ ହୋଟେଲ ପାଖରେ ଯେଉଁ ଆ ଆତଙ୍କବାଦୀ ଇ-ଇ-ଇ ଆଟାକ୍ ଆଟକ କରିଥିଲେ ସେ ଜାଗା ଦେଖିଲୁ। ପୁରା ସମୁଦ୍ର କ କରେ କରେ ସୁନ୍ଦର ରାସ୍ତାଟି ଯାଇଛି ଆହାଁ ପୁରା ସୁ କି ସୁନ୍ଦର ଭିଉ। ପୁରା ନିଟ୍ ଆଣ୍ଡ କ୍ଲିନ ପୁରା ବଢ଼ିଆ ଜାଗା ଲାଗିଲା। ଆଉ ଖୁସି ଲାଗିଲା ତା ଯଠୁ ପାଖରେ ଆମେ ଫଟୋ ଉଠେଇଲୁ ଭଲ ଡିଜାଇନ୍ ହୋଟାଲଟା। ଏମିତି ଆଉ
ହଁ ଯେତେ ବି ଜଣ ଯିବେ ସେଠିକି ସମସ୍ତେ ସେ ହୋଟେଲ ର ସାମ୍ନାରେ ଫଟୋ ପୁରା ସୁନିଶ୍ଚିତ ଆପଣ ସମସ୍ତଙ୍କ ସୋସିଆଲ ମିଡିଆ ଦେଖିବେ ଯଦି ସେ ବୁଲିକି ସେଠୁ ଆସିଛନ୍ତି ମାନେ ସେଇଠି ଉଠେଇବେ ଆଉ ଏଇଟା ତ ଆପଣ ଭଲ କଥା ଟା କହିଲେ ଯୋଉ ଅଛି ଯୋଉ ମାନେ ଏ ବଙ୍ଗୋପସାଗର ଟା ଯେ ଯାଇଛି ନା ସେଇଠି ସେଇଠି ଯୋଉ ମାନେ ଏତେ ପରିଷ୍କାର ପରିଚ୍ଛନ୍ନ ସେମାନେ ରଖୁଛନ୍ତି ସେଇଟା ହ ମାନିବାକୁ ପଡିବ ଆକଚୁଲି କହିବାକୁ ଗଲେ ଆମେ ନିଜେ ସଚେତନ ହେଲେ ସବୁ ଜିନିଷ ପରିଷ୍କାର ପରିଚ୍ଛନ୍ନ ରହିବ। ଆଉ ଆପଣ ଯୋଉ କହିଲେ ଶନି ଦେବତାଙ୍କୁ ହଁ ପରା ଶନି ଦେବତାଙ୍କୁ ତ ରାଶି ଦେଲେ ଚଢା ହବ ରାଶି ତେଲରେ ହିଁ ସେ ତାଙ୍କୁ ସବୁବେଳେ ଧଳା ହଉଥିବ ଯେମିତି ଶିବଙ୍କ ଅ ଠାରେ ହଉଛି ଜଳ ଲାଗି ହେଲା କି କ୍ଷୀର ଲାଗି ହେଲା ତାଙ୍କର ସେମିତି ରା ରାଶି ତେଲ ଆଉ ଏଇଟା ଯୋଉ କହିଲେ ଏଇଟା ଶୁଣିକି ତମ ପୁରା ଆଶ୍ଚର୍ଯ୍ୟ ତାଙ୍କର କପଡା ସେ ଦେବେ ଏମିତି ଭଲ ସିଷ୍ଟମ ବି ଗୋଟେ ରଖିଛନ୍ତି କାରଣ ଆମେ କଣ ଧୂଆ ଆଧୁଆ ଅ ସେଇଥିରେ ଖାଇଦେଲୁ ଛୋଟ ମୋଟ କି କଣ ସେଇୟାକୁ ପିନ୍ଧେଇକି ପଳେଇଲୁ ହେଲେ ସେମାନେ ଯେହେତୁ ଭଲ ସିଷ୍ଟମ ଗୋଟେ ରଖିଛନ୍ତି। ଯାହା ହଉ ଆପଣ ବୁଲିକି ଆସିଛନ୍ତି ଭଲ କଥା। ଆଉ ଏବେ କେବେ ପ୍ଲାନ୍ ଅଛି ଯିବାର ଆପଣଙ୍କ
ଏଇ ହେଇନାଇ ଟିକେଟ କନଫର୍ମ ହେଇନାଇଁ ତ
ହ
ମୋ ସ୍ତ୍ରୀର ଭାରି ଇଚ୍ଛା ଯେ ଟିକେ ଫ୍ଲାଇଟ ରେ ବସିବ ମୁଁ ବି ବସିନିଁ ମୁଁ ଥରେ ଦି ଥରେ ଆଗରୁ ବସିଛି। ବହୁତ ବର୍ଷ ତଳେ ବାହାହେଇଥିଲି ସେ ଗୋଟେ ଅଫିସରେ କାମ କରଥିଲ ଅଫିସ ମାଧ୍ୟମରେ ଯାଇଥିଲୁ ସେଠି-ଇ-ଇ ଫ୍ଲାଇଟ ଯାଇଥିଲୁ ଏସି ବସ ରେ ବସିଲା ଭଳିଆ ଲାଗିବ କିନ୍ତୁ ମାନେ ହଜାର ଫୁଟ ଉପରକୁ ପଳେଇଗଲା ପରେ ତାପରେ କିଛି ଦେଖାହବନି ଖାଲି ସବୁଆଡେ ଖାଲି ଧୂଆଁ ଧଆଁ ହଁ ବାଦଲ ବାଦଲ ଏମିତିଆ। ତ-ଏ-ଏ-ଏ ସେଥିପାଇଁ ମୋ ସ୍ତ୍ରୀ କହିବା କଥା ମୁଁ ଟିକିେ ଫ୍ଲାଇଟ୍ ରେ ଯିବି ଆଉ ମୋତେ ଟିକେ ନେଇଯିବ। ଆଉ-ଉ-ଉ-ଉ-ଉ ସେଠି-ଇ-ଇ-ଇ ଉ-ଉ-ଉ ପ୍ଲା ଏଇଠି ଏୟାରପୋର୍ଟ ଭିତରେ ମୋତେ ଫଟୋ ଉଠାଇବା ଆମେ ସାଙ୍ଗ ହେଇକି ଆଗ ଥର ମୁଁ ଏକାଠେ ଯାଇଥିଲି ବାହା ହେଇ ନଥିଲି ଏବେ ତ ସ୍ତ୍ରୀ ପଳେଇ ଆଇଲା କହିଲା ତମେ ଯାଇଛ ମତେ ନେଇ ନ ଟିକେ ନେଇ ଚାଲ। ଆଉ ମୋ ସ୍ତ୍ରୀ କି ମୁ ଭାରି ଭଲ ପାଏ। ତ ସେ ସ୍ତ୍ରୀକି ନେଇକି ଯିବୁ ଆଉ ମୋ ପୁଅ ବି ଯିବ ମୋ ବୋଉ ଯିବ ମୋ ଶାଶୁ ଯିବ। ଆଉ ଶଶୁର ଯିବ ବାପା ଯିବ ବୋଉ ଯିବେ ସମସ୍ତଙ୍କୁ ନେଇକି ଯିବୁ ଥରେ ଟେ ବୁଲିକି ଆସିବ ଆଉ ତେଣୁକରି ସମସ୍ତେଙ୍କ ସେ ମାନେ କେବେ ବସିନାହାନ୍ତି ବୁଢା ବୁଢ଼ୀ ହେଲେଣି ଭାବୁଛି ଆ ପଇସା ପଚ୍ଛେ ଯାଉ କିନ୍ତୁ ଟିକେ ଉଡ଼ାଜାହାଜ ରେ ବସିକି ଆସିବେ। ହ ଏରାଡମ ଫିଲ୍ଡ କେମିତି ଦେଖିବୁ ଆଉ ଏମିତି ଆଉ।
ହ ଅ ହଁ ମୁଁ ଜାଣିଛି ଆପଣ ଆପଣଙ୍କ ସ୍ତ୍ରୀ କୁ ଭଲ ପାଉଛନ୍ତି ବୋଲି ହିଁ ଏମାନେ ବହୁତ ଭଲ ପାଉଚନ୍ତି ବୋଲି ହିଁ ମାନେ ବହୁତ ବେଶୀ ଭଲ ପାଉଛନ୍ତି ବୋଲି ହିଁ ତା କଥାଟା ଶୁଣିଲେ ଆଉ ଆପଣ ଫ୍ଲାଇଟ ରେ ଯେତେ ବି ଟଙ୍କା ନଉନା କାହିଁକି ଉଡ଼ାଜାହଜରେ ହିଁ ତାକୁ କୁ ନବା ପାଇଁ ଚିନ୍ତା କଲେ ଏଇଟା ହିଁ ହଉଛି ସତରେ ଭଲ ପାଇବା। ଆଉ ଏଇଟା ସତ କଥା ଆପଣ ଯୋଉ କହୁଛନ୍ତି ପଇସା ଖର୍ଚ୍ଚ ହବ ଦେଖନ୍ତୁ ପଇସା ସିନା ଖର୍ଚ୍ଚ ହେବ ହେଲେ କ ବାସ୍ ସଳ୍ପ ଅଳ୍ପ ସମୟ ଭିତରେ ଯାଇକି ଆପଣ ସେଇଠି ପହଞ୍ଚିବେ ଆଉ ସେତେ ତମ ଦିନ ମାନେ ତିନି ଦିନ ଖଣ୍ଡେ ଟ୍ରେନ ରେ ବସିବାକୁ ପଡିଥାନ୍ତା ଏମିତି କଣ ଗୋଟେ ଦିନରେ ପଳେଇବେ। ଆଉ ଯୋଉ ବଳକା ଦୁଇ ଦିନ ରହୁଛି ସେଇ ଦିନରେ ଆପଣ ନିଜେ ଖଟିକି ପୁଣି ସେଇ ପଇସା ତାକ କମେଇ ପାରିବେ। ତ ଏମିତି କଲେ ବି ତ ଏମିତି ବି ଗୋଟେ ତରଫରୁ ଠିକ ନା କି ହଉଛି ପଇସା ଆସିଲା ପଇସା ଗଲା ଏଇ କଥା ହିଁ ମୁଁ କହୁଥିଲି ନା କଣ କହୁଛି ମୁଁ ଠିକ କହିଲି ନା?
ନା ଠିକ କଥା କଇଛନ୍ତି ଠିକ କଥା କିନ୍ତୁ ଆ ମୁଁ ଜାଣିଛି ସେଠି ଫ୍ଲାଇଟରେ ବହୁତ ଦିନିଷ ରେଟ ବୋଲିକି ମାନେ ପାଣି ବୋଟଲଟେ କିଣିଲେ ଆପଣ ଶହେ ଟଙ୍କା କିଣିବେ ଯୋଉଟା ବାହାର ମାର୍କେଟରେ କୋଡ଼ିଏ ଟଙ୍କା। ଏ ସିଙ୍ଗଡ଼ା ଗୋଟେ ପାଞ୍ଚ ଟଙ୍କା କି ଦଶ ଟଙ୍କା ଥାଏ ସେ ତାଙ୍କର ହେଠି ପଚାଶ ଟଙ୍କା ତ ବରା ଗୋଟା ପଚାଶ ଟଙ୍କା ସେଥିପାଇଁ ମୁଁ ତାଙ୍କୁ ଆଗରୁ କହିଥିଲି ମୁଁ ହେଇଟା ସେଠି କିଛି କିଣି ଖାଇବନି ବହୁତ ରେଟେ ଆଉ ପାଣି ସବୁ ବୋଟଲ ଧରି ଦେଇଥାଅ ଆଉ ପନ୍ଦର କିଲୋ ଲଗାଥାଉ ଜଣେ ଜଣେକ ନେଇପାରିବ ତୁମେ ତେଣୁ ପାଣି ବଟଲଟେ ଧରି ଦେଇଥାଅ ଖାଇବା ପତ୍ର ସବୁ ଧରି ଦେଇଥାଅ ସେଠି ବହୁତ ସାରା ରେଟେ ଆଉ ଏନ୍ତି ହେଇକି ଆଉ ଗୋଟେ କଥା ଆପଣ ଭଲରେ ଜାଣିଛନ୍ତି ନା ଆପଣ ଦେଖନ୍ତୁ ଯୋଡି ବନିବା ଉପର ବାଲା ହାତରେ କଥା ତେଣୁକରି ମୋ ସ୍ତ୍ରୀ ନାଁ ମୋ ନାଁ ସୁବ୍ରଜିତ ନାଇଁ ମ ସେଇ ଏସରେେ ପଡ଼ିଲା ତା ନାଁ ସ୍ୱାଗତିକା। କେତ ବଢିଆ ଲାଗିଲାନି ଭଲ ନ ନାଁ ଟା ସେ ଏସରେ ପଡ଼ିଲା।
ହଁ ପୁରା ଭଲ ନା ଭଗବାନ ଯେମିତି ମୁଁ ଗୋଟେ ଥର ହିଁ ମାନେ ନା ଟାକୁ ଲେଖିକି ହିଁ ପଠେଇଛନ୍ତି ମତେ ସେମିତି ଲାଗିଲା ନା!
ହୁଁ ହୁଁ ସେମତି ରହିଲା ଆଉରି ସିଠି ବଢିଆ କଥା କହୁଛି ଦେଖନ୍ତୁ ସେଠି ଆମେ ଗଲୁ ଏଠି ସାରିଲା ପରେ କାମ ଫୁଟପତି ପଳେଇଲୁ ମାନେ ସତ୍ୟସାଇ ବାବାଙ୍କ ପାଖକୁ ସେଠି ସତ୍ୟସାଇ ବାବାଙ୍କର ପାଖରେ ଯେତେ ହେଇଥାଉ ମାନେ ପୁରା ଡିଲକ୍ସ ରୁମ୍ ଏସିି ରୁମ୍ ପୁରା ଦୁଇଶହ ଟଙ୍କା ମାତ୍ର ଆଉ ପ୍ଲେନ୍ ରୁମଟା ଶହେ ଟଙ୍କା ଲେଖେ ଯଦି ଆପଣ ଆଶ୍ରମରେ ରହୁଛନ୍ତି ପାଞ୍ଚ ଟଙ୍କା ଦେବେ ସେଠି ପୁରା ଲମ୍ବା ହଲ୍ ପଡିଛି ପ ପିଟି ପିଟି ପଡିଛି ପଟି ଗୁଡାକୁ ତା ଦେହରେ ପଟି ପକେଇକି ଶୋଇପାରି ବେ ନାଇଁ ତ ଆପଣ ଯଦି ଏ ପଚାଶ ଟଙ୍କା ଦଉଛନ୍ତି ଗୋଟେ ସିଙ୍ଗଲ ବେ ବେଡ୍ ରୁମ୍ ପାଉଛନ୍ତି। ମାନେ ଏମିତି ତାଙ୍କର ହେଠି ଭାରି ଶସ୍ତା ହେଠି ଜଣେ ଆରାମସେ ଚଳିପାରିବେ ସେଠି ପାଞ୍ଚ ଟଙ୍କା ଲେଖା ମିଲ୍ ଦେବେ ମାନେ ଅନ୍ନ ଡାଲି ଗୋଟେ ଦେଇଦେବେ ତମେ ସେଥିରେ ଆଉ କିଛି ଏକ୍ସଟ୍ରା କିଛି କିଣିବ ଆମର ଦଶ ଟଙ୍କାରେ ପନିର ତକାରୀ ଆଉ ଅ ମଞ୍ଚୁରିଆନ୍ ଏମିତି ସବୁ ଦେବେ ଦଶ ଟଙ୍କାରେ ପୁରା ଆରାମସେ ଖାଇପାରିବେ। ତାର ବିଶେଷ କଥା ହେଲା କଣ କହିଲେ? ସେଠିକାର ଚାହା ଗୋଟା ଚାରି ଟଙ୍କା ଲେଖେ। ତ ଗୋଟେ ଚା ଦେବେ ଆପଣ ଦ ଚାରି ଜଣ ପାଞ୍ଚ ଜଣ ଖାଇବେ ପୁରା ଲିଟରରେ ଖଣ୍ଡେ ଚା ଦେଇଦେବେ ଏଡେ ବଡ ଜାଗାରେ ଦେବେ ଆଉ ଉଁ ସେଇଟା ବହୁତ ସାରା ଟେଷ୍ଟି ଲାଗେ ସେଇଟା ଭଲ ଲାଗେ ଏମିତି ଆଉ ସେ ଜାଗା ଟା ଆଉ।
ଓହୋ ଏମତି ଆକଚୁଆଲି କଥା କଣ ନା ହଉଛି ଭଗବାନଙ୍କ ଦୁଆରେ ଏତେ ପଇସା ରଖିବାକୁ ମାନେ ଏତେ ପଇସା ମାନେ କରିବାକୁ କାହାକୁ ଭଲ ଲାଗେନି ସେଥିପାଇଁ ଭଗବାନ ଙ୍କ ପାଖରେ ସବୁ ପାଞ୍ଚ ଟଙ୍କା ଦଶ ଟଙ୍କା ଶହେ ଟଙ୍କା ଦୁଇଶହ ଟଙ୍କାରେ ହିଁ ସବୁ ଭଲରେ ଶ ସ୍ତାରେ ଯେମିତି କି ତାଙ୍କ ଭକ୍ତ ମାନେ ଆସିଲେ ମାନେ ବାବାଙ୍କ ଭକ୍ତ ମାନେ ଆସିଲେ ସୁରୁଖୁରୁରେ ସ ସବୁ କରିକି କାମ ଦର୍ଶନ କରିକି ବି ଯାଇପାରିବେ ଆଉ ତାଙ୍କର ବେଶି ପଇସା ଖର୍ଚ୍ଚ ହବ ନାହିଁ। ହେଲେ ଯଦି ସେମାନେ ଯ ଯଦି ପାଁଶ କିମ୍ବା ହଜାରେ ରଖିଥାନ୍ତେ ତାହେଲେ ସବୁ ବସ୍ ବସ୍ ଭକ୍ତମାନଙ୍କୁ ଟିକେ ଅସୁବିଧା ହେଇଥାନ୍ତା କି ନାଇଁ ସେଇ କଥା ହିଁ ମୁଁ ଭାବୁଥିଲି କି ସତରେ ମାନେ ଠାକୁରଙ୍କର ମହିମା ଏତେ ଅଧିକ ଆପଣ କେତେଥର ସିରିଡି ଯାଇଚନ୍ତି ନା ଥ ରେ ହିଁ ଯାଇଥିଲେ?
ନା ଥରେ ଯାଇଛି ଏ ତ ସେକେଣ୍ଡ ଟାଇମ ଯିବୁ ଆଉ ସେକେଣ୍ଡ ଟାଇ ଯିବୁ ତ ମୋ ସ୍ତ୍ରୀ ର ଭାରି ଇଚ୍ଛା ଟିକେ ଏରୋପ୍ଲେନ ରେ ବସିବ ମୁଁ କହିଲି ହଉ ହଉ ବ୍ୟସ୍ତ ହଉନି ତମକୁ ଏରୋପ୍ଲେନ୍ ରେ ବସେଇଦେବି ଆଉ ଫଟୋ ଆମେ ତାର ମୋର ଉଠାଇବୁ। ସେଠି ବୁଲିବୁ ଏମତି ପ୍ଲାନ୍ କରିଚୁ ଆଉ।
ହଁ ହଁ ତାର ତ ଆପଣଙ୍କର ତାଙ୍କର ଫଟୋ ଉଠେଇକି ସୋସିଆଲ ମିଡ଼ିଆରେ ଦେବେ। ମୁଁ ଦେଖିବି ଆଉ ଲାଇକ୍ କରିବି ଆଉ ଆମକୁ ଟିକେ ଶିରିଡ଼ି ବାବାଙ୍କ ଫଟୋ ଯଦି ହେଇପାରିବ ସେଇଟା ବି ଟି ଦେବେ ଆଉ ଆପଣଙ୍କ ପୁଅର ବି ଫଟୋ ଦେବେ ଆଉ ଖାଲି ସିରିଡ଼ି ନୁହଁ ସେଠି ସବୁ ଆଉ ସବୁ ଜାଗା ବି ଆପଣ ବୁଲି ଦେଇକି ଆସିବେ ହେଲା ଆପଣ ତାହେଲେ ହଉଛି ଯାଆନ୍ତୁ ଏବେ ଖାଇ ପିଇକି ଶୋଇ ପଡ଼ିବେ ମୁଁ ନହେଲେ ଆପଣଙ୍କୁ କାଲି କଥା ହଉଛି ଆମେ ଏଇ ବିଷୟରେ କାଲି ହିଁ କଥା ହେଇଯିବା ନା କଣ କହୁଛ। ଛନ୍ତି।
ହଁ ହଁ ନିଶ୍ଚିନ୍ତ ନିଶ୍ଚିନ୍ତ ଆଉ ଯାଆନ୍ତୁ ଶୋଇବେ ଆମେ ବି ଶୋଇବାକୁ ଯାଉଛୁ ଆଉ।
ଆପଣ ଆଉ କଥା ହେବେ?
ନା ନା ଏ ଶୋଇବାକୁ ହେଲୁନି ଆମେ କାଲି କଥା ହେବା ଆଉଥରେ।
ହଉ।